ଆଜ୍ଞା ଆଜ୍ଞା ବନ୍ଧୁ ନମସ୍କାର କଣ କରୁଛନ୍ତି ଆପ ଆପଣ
ଏଇ ବନ୍ଧୁ ଟିକେ ବୁଲିବାକୁ ଆସିଥିଲି ଆଉ
ଆଉ ବନ୍ଧୁ ଆପଣଙ୍କ ଦେହ ଭଲଅଛି ତ
ହଁ ବନ୍ଧୁ ବଢିଆ ଅଛି ମଧ୍ୟ ଆପଣଙ୍କ ଦେଓ ବନ୍ଧୁ
ଆଜ୍ଞା ବନ୍ଧୁ ମୋ ଦେହ ଭଲ ଅଛି ବନ୍ଧୁ ଆପଣଙ୍କ ଘରେ ସମସ୍ତଙ୍କ ଦେହ ଭଲ ଅଛି ନା ବନ୍ଧୁ
ହଁ ବନ୍ଧୁ ସମସ୍ତେ ଶକୁଶଳ ଅଛନ୍ତି
ଆଜ୍ଞା ବନ୍ଧୁ ସମସ୍ତେ ତ ଭଲରେ ରହିଲେ ଭଲ କାହିଁକି ଭଗବାନ ସମସ୍ତଙ୍କୁ ସେଇଭଳିଆ ଘଣ୍ଟ ଗୋଡେଇକି ଭଲରେ ରଖିଥାନ୍ତି ବନ୍ଧୁ
ହଁ ବନ୍ଧୁ ଠିକ କହିଲେ ସମସ୍ତେ ଭଲ ରହିଲେ ଆମେ ଭଲ
ଆଜ୍ଞା ବନ୍ଧୁ ଆପଣ କଣ କରିଛନ୍ତି ଦିନ ଟିକେ କୁହନ୍ତୁ
ଆଉ ବନ୍ଧୁ ଆମେ ତ ସକାଳୁ ଯାହା କରଲୁ ମାନେ ନିୟମିତ ଭାବେ ଉଠିଲୁ ବ୍ୟାୟାମ ଟିକେ କଲୁ ବାସି ପାଣି ଟିକେ ପିଇଲୁ ଆଉ ତାପରେ ଟିକେ ନିତ୍ୟ କର୍ମ ସାର କି ଆମର ଗାଧୁଆ ଗାଧୋଇ କରିକି ତାପରେ ଖାଇଲୁ ଖାଇକି ପଢିଲୁ ଟିକେ ବସିକି ଆଉ ଆପଣ କଣ କରିଥିଲେ ବନ୍ଧୁ ସକାଳୁ
ବନ୍ଧୁ ଆମେ ସକାଳୁ ଉଠିଲୁ ଉଠିକି ଟିକେ ବ୍ୟାୟାମ କରିକି ତାପରେ ଟିକେ ବାସି ପାଣି ପିଇକି ବନ୍ଧୁ ବେଲ ପତ୍ର ଟିକେ ଖାଇଲୁ ତା ପରେରେ ବନ୍ଧୁ ଯୋଉ ଥାଲଗରି ପତ୍ର ଟିକେ ଖାଇକି ତାପରେ ଗାଧେଇବାକୁ ଗଲୁ ବନ୍ଧୁ ଗାଧେଇକି ଆସ ତିକି ବନ୍ଧୁ ତାପରେ ଟିକେ ଖାଇକି ବସିଛି ପାଠ ପଢୁ ିଲ ଭଣ୍ଡ ଆଉ ଆଜି ଆମର ଅ ହୁଁ ଆଜି ବନ୍ଧୁ ଟିକେ ଇଏ କରାହେଲା ପୋ ପିଠା କହିଲେ ଯୋଉ ପୋଅଡ ପିଠା ଟିକେ କରାହେଲା ବନ୍ଧୁ
ହଉ ବନ୍ଧୁ କାଲି ଆଜିଠାରୁ କଣ
ଆଜ୍ଞା ଆଜ୍ଞା ଆଞା
ଆପଣ ବହୁତ ତତ୍ପର ଆଉ ମୁଁ ଜାଣିବାକୁ ପାଇଥିଲି ଆପଣ ଭଉଣୀଙ୍କ ଠାରୁ ତଥାପି ସେଇପାଇ ତମେ କଣ ତ ତ ଆଉ
ଆଜ୍ଞା ଆଜ୍ଞା
ଠିକ କହଲେ ଆଉ ବଧହ ଆପଣ କଠି ଖାଇ ବେଳେ କଣ ଖାଇଲେ
କଣ କହିଲେ ବନ୍ଧୁ
ବନ୍ଧୁ ଆଜି ଖରା ବେଆ କଣ ଖାଇଥିଲେ
ଖରାବେେଳେ ବନ୍ଧୁ ଆଜି ବନ୍ଧୁ ଯୋଉ ଦହି କଡି ଭାତ ଆଉ ବନ୍ଧୁ ଯୋଉ ଭଜା ଏଇ ସବୁ ଖିଆ ଯାଇଥିଲା ବନ୍ଧୁ
ବନ୍ଧୁ ବଢିଆ ଆଉ ଏଇ ସବୁ ତ ଖାଇଲେ ଭଲ ଆଉ ବନ୍ଧୁ ଆଉ କଣ କରୁଛନ୍ତି କୁହନ୍ତୁ କୁହନ୍ତୁ
ଏଇ ବନ୍ଧୁ ଟିକେ ଘରେ ଡାକୁଥିଲେ ତ ସେ
ଓହୋ ବନ୍ଧୁ ତାହଲେ ଠିକ ଅଛି କିଛି ଆଉ ଆପଣ କଣ ଖାଇବା କରିୁଛନ୍ତି ରାତି ପାଇଁ
ରାତି ପାଇଁ ବନ୍ଧୁ ଏଇ ଉ କଣା ଆ ସବୁ ବନ୍ଧୁ ଏଇ ସବୁ ହଉଛି ଖାଇବାକୁ ରୁଟି ଭଜା ଆଉ କଣ ଏଇ ସବୁ କଥା ବଧୁ ଆଉ
ଓହୋ ବନ୍ଧୁ ଭଲ ଆଉ ବନ୍ଧୁ ଆ କଣ କରିବେ ସବୁ ତ କର୍ମ ନିଜ ନିଜ କର୍ମରେ ବ୍ୟସ୍ତ ରହୁଛନ୍ତି ଆଉ ତ କିଏ ସମୟ ଦେଉନାହାନ୍ତି ଆପଣ ଯାହା ସମୟ ଦେଲେ ଟିକିଏ ଭଲ ଲାଗିଲା ବନ୍ଧୁ ଆଉ ଆପଣ ବନ୍ଧୁ ଆଉ ଆପଣଲ ଭଲ ରୋଷେଇ କରନ୍ତି ବା ବନ୍ଧୁ ଆଉ ବନ୍ଧୁ କଣ ଭଲ ଆପଣ ରାନ୍ଧନ୍ତି ଆପଣଙ୍କ ହାତରେ ଭଲ
ବନ୍ଧୁ ଏଇ ରାନ୍ଧୁ ଯାହା ଆପଣ କହିବେ ସବୁ ମୁଁ ଜାଣିଛି ଟିକେ ଟିକେ
ବନ୍ଧୁ ଭାତ ତ ଭଲ କରୁଚେ ଭଲ ସେ ଶିଖିଥିବେ ରୁଟି ତ ଭଲସେ ଶିଖିଥିବେ ବନ୍ଧୁ ଫୁଲେଇବା ରୁଟି ଫୁଲେଇବାରେ ଯେଉଁ ମଜା ଆଉ କେଉଁଠି ନାହିଁ ବନ୍ଧୁ ଦନ
ଆଜ୍ଞା ଆଜ୍ଞା ଆଜ୍ଞା ଏଇ ସବୁ କଥା ମିଥ ଆଜ୍ଞା ଆଉ ବନ୍ଧୁ କଣଙ୍କ ଖବର ସବୁ ଭଲ ତ
ହଁ ବନ୍ଧୁ ଆମ ଖବର ନିୟମିତ ଭାବରେ ଭଲ
ଆଜ୍ଞା ଆଜ୍ଞା ଆଉ ବନ୍ଧୁ ଆପଣ କଣ କରୁଛନ୍ତିନି କଣ
ବନ୍ଧୁ ବସିଛି ଆଉ ଆଉ କଣ କହିବି ଏଇ ଏଠିଠି ବସିକି ଖେଳୁଛି କି ଆସିକା ଆଉ ଦୋଳି ଆଉ।
ବନ୍ଧୁ ଆପଣଙ୍କର ପରିବା ଫରିବା ଚାଷ ହଉଛି ନା ବନ୍ଧୁ।
ହଁ ଆମର ବାଦାମ ଆଉ କାକୁଡି ବିଲାତି ଏ ସବୁ ଆଉ ଚାଷ ଆଉ। ଆପଣଙ୍କର ସେଠି
ଆମର ବନ୍ଧୁ ଉ ଏଇ ବାଦାମ ବିରି କୋଳଥ ମୁଗ ଏଇ ସବୁ ଚାଷ ହୁଏ ବନ୍ଧୁ ଆଉ। ଧାନ।
ହଁ ହଁ କଣ କରି ଆସେ? ସମସ୍ତଙ୍କର ତ ସେଇ ଆଉ ଚାଷ କାମ ଆଉ।
ଆଜ୍ଞା ବନ୍ଧୁ।
ଆଉ ବନ୍ଧୁ ବୁଲିିବାକୁ କୁ କେବେ ଆଉଛନ୍ତି ଆମ ଘର ଆଡ଼େ?
ବୁଲିବାକୁ ବନ୍ଧୁ ଯିବି। ମୁଁ କାଳୀ ପୂଜା ବେଳକୁ ଯିବି। ହ
ଓହୋ ବନ୍ଦ। ତୁ ଭଲ ଆଉ ଆସନ୍ତୁ ଆସନ୍ତୁ। ଆମେ ଆପଣ ଙ୍କ ଅପେକ୍ଷାରେ ଅଛୁ।
ଆଜ୍ଞା ଆଜ୍ଞା।
ହଁ ବନ୍ଧୁ ଠିକ କହିଲେ। ଆଉ ଆପଣ ବା ଜାଣିବାକୁ ଚାହୁଁଥିଲେ ଆମର ଏଠି ଯୁ ଇଏ ବିଷୟରେ।
ଆଜ୍ଞା ଆଜ୍ଞା କୁହନ୍ତୁ।
ବନ୍ଧୁ ତ ଜାଣିଛନ୍ତି ଆମର ଏଠି ଇ ମେଡିକାଲ। କଲେଜ ଆ ଆରେ ଜାଣିଛ ନା ବନ୍ଧୁ।
ଆଜ୍ଞା ଆଜ୍ଞା ଆଜ୍ଞା।
ଏବେ ନୂଆ ହେଇଛି ଆଉ ପିଲାମାନେ ଏଠି ନେଲେଣି କୋର୍ସ ପଢ଼ିଲେଣି ପାଠ ନର୍ସିଂ ପାଇଁ ଏଇସବୁ ବନ୍ଧୁ କଥା ଆଉ ସବୁ ନର୍ସିଂ ଫର୍ସିଂରେ ଗଲେଣି ପିଲାମାନେ। ପଢାପଢି କରୁଛନ୍ତି ଆଉ ସବୁ ଜିନିଷ ବି ଆସିଗଲାଣି ଆମ ମେଡିକାଲ କଲେଜକୁୁ।
ଆଜ୍ଞା ବନ୍ଧୁ ବଢିଆ ଆଉ। ଆଜ୍ଞା ଆଜ୍ଞା। ବଢିଆ ହଉନ୍ତୁ
ଆ
ବନ୍ଧୁ ଆମ ଏପଟରେ ଚାଷ କଣ ଭଲ ହଉଛି ନା କଣ କହୁଛନ୍ତିି ବାଧ
ହଁ ବନ୍ଦୁ ଆସ କଣ ଭଲ ହଉଛି ଆପଣଙ୍କ
ଆମ୍ମର ଏଠି ବନ୍ଧୁ ଆମ ତଳିଆ ଅଞ୍ଚଳ ଯେହେତୁ ଆମର ଏଠି ବିରି କୋଳଥ ଆଉ ବାଦାମ ଆଖ ଆଉ ଧାନ ଏଇ ସବୁ ଚାଷ ଭଲ ହୁଏ ବୁ ଆଉ
ହଉ ବଢିଆ ଆଉ ଆଉ ଆପଣ ତ କିଛି ନଥିବ କିଣି ହଁ ସବୁ ତ ହେଇଯାଉଥିବ ଘରୁ ହଁ ଠିକ କହିଲି ନା ବନ୍ଧୁ
ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଆଜ୍ଞା ଆପଣ ବି କେବେ ବୁଲିବାକୁ ଆସନ୍ତୁ ଆ
ହ ନିଶ
ମୁଁ କାଇଲୀ ବନ୍ଧୁ ଆପଣ ବି କେବେ ବହୁ ଖଲିବାକୁ ଆସନ୍ତୁ
ନିଆ ନିହାତି ବନ୍ଧୁ ନିତିେ ଯିବି ଆପଣ ଆମେ ଅପେକ୍ଷାରେ ଅଛନ୍ତି ଭଲ ଲାଗିଲା ଶୁଣିକି
ଆଜ୍ଞ
ଏଇ ଟିକେ ପାଠ ପଢା ଆବ
ଆଜ୍ଞା ଆଜ୍ଞା
ମୁ ଦର୍ଶେଇଦେବି ଆପଣ ବ୍ୟସ୍ତ ରହୁଥ
ଆଜ୍ଞା
ଆଉ ବନ୍ଧୁଜି ସନ୍ଧ୍ୟା ଲବେଳେ କଣ ଖାଇଦେ
ବନ୍ଧୁ ଆଜି ବରା ପିଆଜ ପକୁୋଡ଼ି ଏସବୁ ଖାଇଥିଲେଔଧ ଆପଣ ବନ୍ଧୁ କଣ ଖାଇଥିଲେ ଆଜ୍ଞା
ଆମେ ଖାଇଥିଲୁ ବନ୍ଧୁ ପକୁଡି ପିଆଜି ଆଉ ଆ
ଆଜ୍ଞା ଆଜ୍ଞା
ଏଇତ ସବୁ କଥା ଆଉ ବନ୍ଧୁ ଆଉ
ମୁଁ କଇଲି ବନ୍ଧୁ ଆଉ ବନ୍ଧୁ ଆପଣ କଣ ମାନେ ଯୋଉ ଆପଣଙ୍କର କଣ ପରିବା ଫସ
ହଁ ବନ୍ଧୁ ପିଆଜ ବିଲାତି କାକୁଡ଼ି ଜହ୍ନି ଏସବୁ ଆଉ
ଆମ୍ବ ଫମ୍ବ ଗଛ ପଣସ ଗଛ ଏଗୁଡ଼ା ସବୁ ଅଛି ନା ନାଇଁ?
ହଁ ବନ୍ଧୁ ଆମ୍ବ ଗଛ ତ ଅଛି ନିହାତି ଭାବରେ। ଆମ୍ବ ଗଛ ଅଛି। ଆମ୍ବ ପଣସ ଏଇ ସବୁ ଆଉ ଆମ୍ବ ପଣସ ଖଜୁର ଏଇ ସବୁ ଗଛ ଅଛି ଆପଣଙ୍କର ତ ସବୁ ଥିବ ମୁଁ ଶୁଣିବାକୁ ପାଇଥିଲି।
ଆଜ୍ଞା ଆଜ୍ଞା।
ତଥାପି ବି କଣ କରିବା।
ସମସ୍ତେ ଆସୁଛନ୍ତି ତାଙ୍କୁ ବି ଦବାକୁ ପଡୁଛି। ନିଜର ଘରେ କେତେ ଆଉ ଖାଇବୁ ଆମେ ର ଚାଲିଛି ଆଉ ତମ ସର୍ଭେ
ଆଜ୍ଞା ଆଜ୍ଞା।
ଆଉ ଆପଣ ଆଜି ତ ଭଲ କରିଥିଲେ ହଁ ଆପ ତ ଭଲ ରୋଷେଇ କରିଥିଲେ ମୁ ଶୁଣିବାକୁ ପାଇଥିଲି। ଆପଣ ତ ଭଲ ରୋଷେଇ କରିଥିଲେ ଶୁଣିବାକୁ ପାଇଥିଲି ଆପଣ ବି ଭଲ ଖାଇବା କରନ୍ତି ହଁ।
ଆଜ୍ଞା।
ଏ ତ ଭଲ ଆଉ ବନ୍ଧୁ। ହଁ ବନ୍ଧୁ ମୁଁ ଶିଖିଛି। ମତେ ଟିକେ ଭଲ ଲାଗେ ଇଏ ଖାଇପାରିବେ।
କୋଉଁ ଖାଇବା
ଟିକେ ଭଲ ଲାଗେ ଆମକୁ ଟକଟକିଆ ଖାଦ୍ୟ ଖାଇବା ପାଇଁ ଆଉ ତେଲ ଭାଜି ଜିନିଷ
ଆଜ୍ଞା ଆଜ୍ଞା। ସେଗୁଡ଼ା ସବୁ ଖାଇବା ଭଲ ନୁହେଁ ବନ୍ଧୁ ଦେହ ପାଇଁ ବହୁତ ହାନି।
କଣ କରିବା ପ୍ରାକ୍ଟିସ୍ ସୁଆଦିଆ ବୋଲି ଖାଇବାକୁ ପଡ଼େ।
ଆଜ୍ଞା।
ଏଇ ସବୁ କଥା ଆଉ ବନ୍ଧୁ ଆଉ କଣ କରିବା। କି ଭଲ ଲାଗିଲା ବନ୍ଧୁ
ଆଜ୍ଞା ଆଜ୍ଞା ହଉ ବୁନ୍ଧୁ ଆପଣ କଣ କରନ୍ତୁ ମୁଁ ଟିକେ ରଖଦିନ୍ତୁ
ହଉ ବନ୍ୁ ଜା ଆପଣ କଣ କରିବେ ହଉ ରହିଲି ବନ୍ଧ ନମସ୍କାର ଜୟ ଜଗନ୍ନାଥ ବନ୍ଧୁ ହଁ